କିଆଁ।
ହଁ।
ହଁ ଲୋ କଣ କରୁଚୁ?
ଖାଇଲି ଏବେ ଅଛି।
କଣ ଖାଇଲୁ?
ପରଟା ତରକାରୀ।
ଓହୋ।
ତୁ। ଆଉ। କିଛି ତ କରୁଥିବୁ।
ମୁଁ ବସିଛି।
ଆଚ୍ଛା ଆଠ। ଗାଧେଇ ମୁଁ ତୁ ସେତେବେଳେ କଲ କଲେ ଆସି ମୁଁ ଗାଧେଇ ଆକୁ ପଳେଇଥିଲି ଆସିଲି। ଆହୁରି ସଫାସଫି ବି ଅଛି କରିଦେବି ଖରାଟା ହଉଛି ନା ଆ ଜି ଧୋବା ଲୁଗା ସବୁ ପଡିଛି କାଲିର। ସବୁ ସଫା କରିବି। କାଲି ଆମର ଜଣେ ମରିଗଲା ବଂଶର।
ହଁ
ଆଧ୍ରିମତ୍ରିକା ତ ଏବୋମିଶା ବନ୍ଦ ଦଶା ଦିନ।
ହଁ।
ତାପରେ ଭୋଜି ପରେ ଭୋଜି ଅଛି।
ହ କାଲି ଦିଦି ସହିତ କଥା ହଉଥିଲି। କାଲି ଦିଦି ସହିତ କଥା ହେଉ କହୁ ଯ ଭୋଜି ଅଛି କେତେ ସାରା ଏବେ ପୁଣି ଆଉ ଗୋେ ଆସିକି କାଡ ଦେଇକି ଗଲେ।
ହଁ ରାତିରେ। କଥା ଦେଲେ କିଲଣ ଯେତେବେଳେ କଲ୍ କରି ବ ଆମର ପୁଣି ଆସିଛନ୍ତି ପରେ କରୁଛି। ଆସିଲଥିଲେ ନିମନ୍ତ। ଣ ପତ୍ର ଦେଲେ ଗଲେ ତାଙ୍କର ସତେଇଶ ବାହାଘର ତିରିଶ ଭୋଜି ଏଇଠି ସେନାପତି ହାଇଟସ ରେ
ହଁ ହଁ।
ହୁଁ ଆଉ ଗୋଟେ ଅଛି ଅଣତିରିଶ ରେ ଆମର ଏଇଠି ଆସିଛ ସାଇନା ଟା ତାଙ୍କର। ଶ୍ରାଦ୍ଧ ବ ଯେ। ତାପରେ ପୁଣି ପାଞ୍ଚରେ ଗୋଟେ ଘର ପ୍ରତିଷ୍ଠା। ରଲକେଲା ତାଙ୍କର ଝିଅ ନିର୍ବନ୍ଧ। ଆଠରେ। ଆଉ ଗୋଟେ ସାତରେ ଅଛି ଗାଁ ପଟେ ଗୋଟେ ମାମର ବାହାଘର। ଥରେ ଭୋଜି ଆଉ କ କଉଠି ସେତେବେଳେ ଗୋଟେ ଜାଗା ଗଲେ ହବ ଆଉ ଦିପଟେ ତ ଯାଇ ହବନି କେବେ ବି। ଦିପଟେ ଯାଇବନି ପୁରା ଅଲଗା। ରାହୁଲକେଲାରେରହି ଗଡି ଟାଗ ରହିଲଲା ପେ
ହୁଁ।
ସେଥିପାଇଁ ଦେଖିବା କଣ ହଉଛି କିଛି ପର୍ଯ୍ୟନ୍ତ ନିଷ୍ପତି ଇନି।
କହିଲେ ତମେ ତ ଏଇଟା। ପଳଉଛ ଖାଇବାକୁ ଆମେ ତମେ ଡାକୁନ ସେତ ଜଣଙ୍କୁ ଡାଛ ଜଣଙ୍କୁ ଡାକୁନ। ମୁଁ କହିଲଲି ହଉ ହଉ ଢାକିବି ରୁହ।
କୋଉ ଜଣକୁ ଡାକୁଛ।
ମତେ ଡାକୁଛ ଆଉ ମତେ ଡାକୁ ହେଲେ ମତେଟ ଦିକଣ ଭାଇ ଜଣକୁ ଡାକୁଚ ଜଣ କୁଡାକୁଚ।
ହୁଁ ତୁ ମୋ ସାଙ୍ଗ କି ପଚାରିଥାନ୍ତୁ।
କଣ ସେଟା ଖାଉଛି ଆଳୁ ବିମିଶି।
ହ
ହୁଁ କିଛିଛ ବା କରିବ ଆଉ। ନିବେଦିତା କାମ କରୁଛି। ତ ସାଉଣ୍ଡ ଟା ଠିକ ସେ ଶୁବୁନି? ଦିଦିଙ୍କ କରୁଥିଲ ଭୋଜିଅଛି। ଶୋଇଛି ହଁ। ସି ଗଲେ ଲ ପର ଦିନ ଭୋଜି ତ ଆଜି ତାଙ୍କର ଭୋଜି ସେ ପହଦିନ ରାତିରେ ବାହାରିକି ଗଲେ। ପନଦିନ ରାତରେ କରିଥିଲା। କାଲି ଏହେବ। କାଲି କଣ ଥିଲା ଆଜି ଭୋଜିଁ କାହାକୁ?
ପ୍ରିୟଙ୍କା କୁ ଏବେ ଫ୍ରିଛ କି କଲ ହଁ। କଲ କର କଥା ହବା ସେ କିବ ନାଇଁ ମୁଁ ବାହାରେ ଅଛି ମୁଁ ଟିକେ ଯିବି ଘରକୁ। ଟେ ପରେ ତାପରେ ଆମେ ସେଷ କରିବୁ କହିଲେ।
କେବେ?
ଏବେ।
ଏବେ। ଓହୋ।
କଲ୍ୟାଣୀ କୁ ଫୋନ କରିଥିଲୁ ଯେ କଲ୍ୟାଣୀ କହିଲା ଆଉ ନାଇଁ ମୁଁ ଦିନ ବଳା ଫୋନ କରିବି ଏବେ ନାଇଁ ଖାଇ
ହୁଁ ହୁ
ଆଉ ସୁମେତ ସକାଳୁ ବଳି ସକାଳୁ ସେଇ ଟିକେ ବ୍ୟସ୍ତ ଥିବ ସୁମେ ତାକୁ
ହଁ ହଁ। ତୋର କାମ ସରିଲେ ସି କରିବ କାଲି କୁଆଡେ ହଜ ହଜି ଯାଇଥିଲା ସନ୍ଧ୍ୟାବେଳେ ମୁଁ କଲ ଦିଇ ଥର କଲି ତାପରେ ମେସେଜ୍ କଲି ରାତିରେ ସେଣ୍ଡ କହୁଛି କହୁଛି। ମୋ ଭଉଣୀ ଦର ଥିଲା କଣ ଲେଖୁ ଥିଲାରେ ତାର ବିଦ୍ୟାଳୟର ମୁଁ କହିଲି ଧରିଥିଲି ଏମିତି କହିବନି ବି ତତେ କଲ ଆସୁଛି ଥର କହୁନି ନା ସାଇଲେନ ମାରି ଲେଖୁଥିଲା ଆରେ ସାଇଲେନ ମାରିଲେ ବି ଅସିଏ କହିବନି। ହଁ ତତେ କହିଥାନ୍ତା ନାଇଁ ଏଠି କଲ୍ କରୁଛନ୍ କେତୁ ଉଠେଇ ଉଠେଇ କହିବୁ ନା ମୁଁ କରୁଛି ଏରା କଣ ହଜିଗଲା ଭଳିଆ କଣ ଉଠଉଛି ନା କଣ ଭଉଣୀ ଧରିଥିଲା। ହଉ ଠିକ ଅଛି। ହଁ ସେ ମୁଁ କହିଲି ମେସେଜ ବି ଦେଖିପାରୁନି ଏ ମେସେଜ କରୁଛି କହୁନି କି କଲ୍ କରୁଛି ମତେ କହୁ ନା ନାଇଁ କହିନି ଆଉ ସିଏ ହଁ ହଉ। ଏମତି ଆଉ ତୁ ପେ ବି କରିନୁ ନା କାଲିଠୁ?
ନାଇଁ ନା ପହର ଦିନଠୁ କରିନି ସେଇଟା ଆମ ସେଭେନଟି ଟୁ ଆୱାରସ ପରେ ଆସିବ। ହ ସେଭେନଟି ଆୱାରସ ପରେ ହବ ରାତିରେ ପରେ ଆସିବ।
ସେଟା ତୋର କୋଉଠି ଦେଖେଇଛି ସେମିତି ପେବିରେ ନା ମୁବିକୁଇକିରେ?
ମୁବି କୁଇକରେ।
ହଁ ହଁ କ୍ୟାନ୍ସଲ ହେଇଛି।
ନାଇଁ କ୍ୟାନ୍ସଲ ନେଇନି ପଇସାଟା ଫେଲ ଲେଖି ଦେଇଛି ତ ଆକାଉଣ୍ଟ ରୁ କଟିଯାଇଛି। ତାପରେ ସେଟା ତାପରେ ମେସଜ ଆସିଛି କି ଆଉ। ବ୍ୟସ୍ତ ହୁଅନ୍ତନି ୱାର୍କିଂ ଡେ ଯେତିକି ୱାର୍କିଙ୍ଗ ଡେଜରେ ଆସିବ ସେଭେନଟି ଟୁ ଆୱାରସ ରେ
ବସ୍ ହାମର ବାସ୍ତରି ଘଣ୍ଟା ପରେ ଆସିବ ବୋଲି କହିଥିଲା ତ। ନାଇଁ ଆଗ ପଟେ ହବନି ଫସିଯିବ।
ଆଉ ଦିଦି କଣ କରୁଛନ୍ତି?
କଣ କହିଲୁ? ଖୋଜୁଛି
କିଏ କିଏ ଅଛନ୍ତି ଲୋ?
ଯାହା ପିନ୍ଧିଲି ଗଲେ ଛିଡିବନି ସେଟା। ଜୟ ର ହାଲୋ।
କିଏ କିଏ ଅଛନ୍ତି ଏରା
ସବୁ।
ହୁଁ ହଁ।
ହଁ।
କହିଲେ ହଉ ଦିଦି ହଉ କେବେ ହେଲେ ଯିବା ବିରିୟାନୀ ଖାଇକି ଆଇବା। ମିଶିକି ସବୁ କରିଛ ହଉ ହଉ। କାଇନ୍କି କହିଲେ ଯିବା କହିଲେ ମୁଁ କହିଲି ହଉ।
ହୁଁ।
ଆଉ ଟିଉସନ ବିଷୟରେ ଟିକେ ଟିଉସନ ବିଷୟରେ କଥା ହେବି। ଆଉ ସେଭିଂ ରଖିଚ କି ନାଇଁ କହିଲ ଯେ, ନାଇଁ ର କୋଉଠି ଏ ଭଗବାନ ହଁ ଭଗବାନ ଜାଣିଚନ୍ତି ମୁଁ ରଖିନି ଆଉ ହୁଁ। ମୁ କହିଲି କେମତି ନାଇଁ ଆଉ ଏପଟ ସେପଟେ ଏମିତି କହିଲେ ହ ହଉ ଦିଦି ଏମତି ହେଲେ କେମନ୍ତି ରଖିହବ।
ଆଉ ମୁଁ ସବୁ ରୋଷେଇ କରୁ କରୁ ଏମିତି ମାଂସ ଜିନିଷ ରୋଷେଇ କରିଦେଇ ବି ପାରୁଚି, ବାସ୍ ଖାଲି ଇଛା ଥିବାର ଟିକେ ଦରକାର କହିଲେ।
ହୁଁ। ତୁ କଣ ଖାଇଚୁ?
କିଛି ଖାଇନି ଏବେ ଖାଇବି ଭାତ ଆଳୁଭର୍ତା ଖାଇବି। ସୁମି ପୁରା ଆଶ୍ଚର୍ଯ୍ୟ ହେଇଯାଉଚି ଲୋ ଆମେ ଭାତ ଖାଉଚୁ ବେଳେ। ନାହିଁ ଭାତ ଖାଉଚ ମୁଁ କହିଲି ହଁ ଏମତି ସେମିତି କରେ ସେଟା ବି ସତ କଥା।
ହଁ କେତେ ଆଉ ଜଳଖିଆ ଏବେ ଜଳଖିଆ କଣ ଏଇ ଖରା ଦିନକୁ ଇଚ୍ଛା ବି ହଉନି, ମୁଁ ତ ଭାତ ଖାଉଛି ତିନି ଟାଏମ୍ ଆଉ। ପରେ ଥିଲେ ବି। ଜଳଖିଆ ହେଲେ ବି ମୁଁ କହୁଚି, ନାଇଁ ଖାଇବିନି ଏଗାରଟା ବେଳୁ ଖାଇ ଦଶଟା ଟା ନହେଲେ ଏଗାରଟା ବେଳକୁ ଖାଉଚି। ଆଉ ଥରେ ପୁଣି ଦିଟା ନହେଲେ ତିନିଟା ପୁଣି ରାତି। ମୁଁ ଏଇ ଜଳଖିଆ ଖାଇଲେ ବିଁ ଆ
ତିନି ଥର ଭାତ ଖାଉଚୁ ନା?
ତିନି ଥର ଭାତ ମୋର ଜଳଖିଆ ହେଲେ ବି ମତେ ପସନ୍ଦ ନାହିଁ। ଆଗରୁ ଥିଲା ଏବେ ଆଉ ଇଛା ନାହିଁ।
ସକାଳୁ ଜଳଖିଆ ଯୋଉ ଖାଉଥିଲେ, ହେଲେ କେବେ କେବେ କେବେ ଯଦି ଜଳଖିଆ ଖାଇଲେ ବୋଲି ଦି ଥର ଭାତ ଖାଉଚି।
ଅ ହଁ।
ଆଉ ଏବେ ଜଳଖିଆ ନାହିଁ ତ ଯାହାବି ଏବେ ଦେଖ ଏବେ ପୋକ ହେଇ ଗଲାଣି କି ନାଇଁ କହ ଏବେ ଭୋ କ ହେଲାଣି ଭାତ ଖାଇବୁ, ଆଉ ତାପରେ ଏବେ ଦଶଟାରେ ଖାଇକି ତିନଟା ଚାରିଟା ବେଳେ ଭୋକ ହବନି?
ହବ ହଥରେ ଖାଇବା କଥା ହଁ।
ରାତିରେ ଖାଇବୁ ଆଉ କଣ ରୁଟି ଖାଉଥିଲେ ରୁଟି ଖାଇବୁ କି? କାଲି ଆମେ ରୁଟିକରି ରୁଟି ନେଇକି ଆସିଥିଲୁ ଆଉ ସେ କାବୁଲି ବୁଟ ତରକାରୀ କରିଥିଲୁ।
ଜୋ ମେସିନ୍ ରୁଟି ତିନି ଟଙ୍କା ବାଲା? ନା କୋଉଠୁ ହାଟି ପଦାରୁ ତ? ହାଲୋ। ହାଲୋ। ହୁଁ। ହ୍ୟାଲୋ।